ହାଲୋ।
କଁ କରୁଛ।
ଫୋନ ଦେଖୁଥିଲି।
ଅ ହ ସୋଇକି ଉଠିଲଣି।
ହଁ ଶୋଇନି ଆଜି। ବର୍ଷା ଉଠେଇଚି ଏମିତି ବସିକି ଫୋନ ଖେଳେଇ ବା କଥା।
ଆଉ। ସବୁ କାମ ଧନ୍ଧା ସାରିଲାଣି ନା ସନ୍ଧ୍ୟାବେଳ କାମ ନାହିଁ ନା ସାରି ନ କିଛି।
ହଁ ସନ୍ଧ୍ୟା ତ ଏଇ ବର୍ଷା ତ ହଉଛି କିଛି କାମ କଣ ଏଇ ଘର ଖ ଟିକେ ଖରକା ହବ। ଚା ଟିକେ ହବ ଆଉ କଣ ବର୍ଷା ଟିକେ କମିଲେ ଏକାଥରେ ଯିବି। ଚା କରିବି କମ ସରିବି ଆଉ ଫୋନ ଟା ବସିକି ଦେଖ
ଉଁ ହୁଁ। ଆଉ ଏବେ ତମର ବାହାଘର ଫାହାଘର କିଛି କଲ ଆସିନି ବ୍ରାଇଡାଲ କଲ।
ନା।
ଓଃ।
ସେଣ୍ଡ ରେ କେତେ କଁ କେବେ ଆସିଥିଲା କବେ କାମ କରିଛ।
ହଁ କରିଛି ଚାରି ପାଞ୍ଚଟା କାମ କରି
ଓହୋ କଣ କେମିତି ସବୁ ମେକଅପ୍ ଦଉଛ କେତେ କଣ ସବୁ ନଉଛ
ହଁ ସେମିତି ଆଉ ମାର୍କେଟ ରେଟ ତ ଆମେ ନେଇପାରନୁ ଟିକେ କମ ନଉଛୁ।
ହୁଁ
ବ୍ରାଇଡାଲ, ଏନ୍ଗେଜମେଣ୍ଟ, ମେକଅପ, ପାର୍ଟି ମେକଅପ ରିସେପସନ ମେକଅପ ସବୁ ପ୍ରକାର ମେକଅପ ଦଉଛି।
ମେହନ୍ଦୀ ଫେଏନ୍ଦୀ ବି ଲଗେଇ ଦିଅ ତ
ହୁଁ ମେହେନ୍ଦି କରେ। ସେ କେବେ କେବେ ବାହାଘର ମଣ୍ଡପରେ ରହେ ତ ଯେମିତି ଷ୍ଟଲ ପଡେ ସବୁ ସେମତି ଷ୍ଟଲ ଟାଇପ ର ଯାଏ ଆଉ ଏ ବାଇଡଲ ମେହେନ୍ଦି ସେଇହଉନି ଟାଇମ ଦରକାର ସମୟ ଦେଇପାରିବିନି
ହଁ ହଁ ଆଉ ତ ଆମର ଗୋଟେ ବାହାଘର ଅଛି ତ ଆମକୁ କହିଲି ଦେଖିୟା ଟିକେ ଫୋନ କରେ ଆଉ ଆମର ଗୋଟେ ସେଇ ବାହାଘର ମେକଅପ ଟା ଟିକେ ଆସିବ ମୁଁ ତମକୁ କହିବି କେବେ ତ କଣ କଣ ଦରକାର ସବୁ ବ୍ରାଇଡ଼ାଲ୍ ମେକଅପରେ ମୋତେ ଟିକେ କହିଦେବ ମୁଁ କିଣି ଆଣିଥିମି ତମେ ଖଲି ଟିକେ ମେକଅପ୍ କରିଦବ ଆଉ
ହୁଁ ହୁଁ ଜୁନ ଚବିଶ ରେ ଗୋଟେ କଲ ଅଛି ମୋର
ଓହୋ
ବାହାଘର ପାଇଁ ଆଉ ମୁ ରହୁଛିବେ ଏବେ କଲ ରଖେ ଆଡଭାନ୍ସ ମାନେ କଲ ବୁକିଂ ରଖିଲେ ରଖୁଛି ଛି ନହେଲେ ନାଇଁ
ହୁଁ ହୁଁ ଆମର ତ ବାହାଘର ଅଛି ତ ଆମର କେବେ ଅଛି ତ କହିଲ ଆମର ଏଇ ଜୁନ ମାସରେ ଅଛି। ଆମର ଏନଗେଜମେଣ୍ଟ ଟା ହବାର ଅଛି। ଏଇ ରଜ ପୂର୍ବରୁ ତ ମେହେନ୍ଦୀ ସେରିମନି ଟା ଯେଉ କରିବୁ ତମକୁ ଭଲ ଭଲ ଡିଜାଇନ୍ ଆ ସେ ତ ଯୋଉ ମେହେନ୍ଦୀ ଲଗେଇ
ହୁଁ
ତ ଆସିଲେ ନହେଲେ ଉଁ ମର ଟିକେ ମେହେନ୍ଦୀ ସବୁ ଷ୍ଟାଇଲ ଟିକେ ଲଗେଇ ଲୁଗା ଦେଇକି ଯିବ ନହେଲେ। ମୋଟରେ ତ ଭଲ କି ଆସେନି ତ
ଟାଇମ ଯଦି ଥିବ ସେ ଟାଇମରେ ଫ୍ରି ଥିବି ନିଶ୍ଚୟ ଯିବି। ମେହେନ୍ଦି କରିଦେବି କେତେ ଜଣ ମେମ୍ବର।
ମେମ୍ବର ଦଶ ଜଣ ଦଶ ଜଣ ଭଳିଆ ଆଉ। ଡିଜାଇନ କଣ କି ଏଇ ଯୋଉ ଆମର ମାନେ ସବାରି ଭିତରେ ଯୋଉ ଦୁଲ୍ହନ ବସିଥିବ।
ହୁଁ
ସେଇଟା ଉଁ ଟିକେ ପସନ୍ଦ।
ଆଚ୍ଛା
ତ ଝିଅ ହାତରେ ଆମର ତ ଝିଅ ବାହାଘର ତ ଝିଅ ହା ତାର ସେଇଟା ଟିକେ ସେଇ ଷ୍ଟାଇଲ ଟିକେ ଲଗେଇଦେବେ ଆଉ।
ବ୍ରାଇଡଲ ଡିଜାଇନ ଆଉ ବ୍ରାଇଡାଲ୍ ର କେତେ ଆସୁ ପସନ୍ଦ ହବ ସେଇ ହିସାବରେ ଲଗେଇବେ।
ହଁ
ତୋ ପାଇଁ ଯିଏ କହୁଛନ୍ତି ଆପଣ ଆପଣଙ୍କର ଜିନିଷ ଆଣିବେ। କହିବୁ ଆମେ କତବ ଖାଲି ରଚି ଦବା କଥା
ହୁଁ ହୁଁ ତ ଯୋଉ ଫେଶିଆଲ ହୁଅନ୍ତି ଫେସିଆଲ କେତେ ଦିନ ପରେ ଗ୍ଲୋଟା ଆସେ?
ଦି ଦିନ ପରେ ଚବିଶି ଘଣ୍ଟା ପରେ ଗ୍ଲୋ ଆସିଯିବ।
ଓହୋ ହଉ ତ ଫେସିଆଲ ଟା ବାହାଘର ଚବିଶି ଘଣ୍ଟା ପୂର୍ବରୁ କରିଦିଲା ହବ ତ?
ହଁ ଦି ଦିନ ପୂର୍ବରୁ କରିବେ ଆଉ ଦିନ ଦି ଦିନ ଥିବ ତିନି ଦିନ ଦିନ କରିବେ।
ହୁଁ ଫେସିଆଲ ଦି ଦିନ ପରେ ସାରିବ ଚବିଶ ଘଣ୍ଟା ପରେରେ ବି କ୍ରିମ ଫ୍ରିମ ଲଗେଇବୁ ମୁଁହରେ
ହୁଁ ଫେଶ୍ୱସ
ଆ ମାନେ ଆଜି ହଁ। ହଉ, ତା ହେଲା ଆଉ ମୁଁ ବି ତମକୁ ଫେସ୍ସିଆଲ ପାଇଁ ବି କହିବି ଦିଦିନି। ତିନି ଦିନ ଆଗୁଆ ଥିବ କହିଦେବି। ଆମେ ରଜପର୍ବ ଗରୁ ହବାର ଅଛି, ତ ସେଟା ବି କହିବି ମେହନେଶରୀ ମୁଣ୍ଣ୍ଡରେ। ଆସିବେ, ଆଉ ବାହାଘର ଦିନ ଆସିବେ। ମେକପ୍
ହଁ, ଟିକେ ଆଗରୁ ଜଣେଇବେ ହଁ।
ମେକଅପ୍ ଦବା ପାଇଁ ଏସି ରୁମ୍ ଦରକାର।
ହଁ, ଏସି ରୁମ୍ ଦରକାର। ତାପରେ କ୍ରାଉଡ ଲୋକ ଟିକେ ନ ରହିଲେ ଭଲ। କାମ ହବ, ଯୋଉ ବାହାଘର ସବୁ ଘରେ ଥାଆନ୍ତି କୁଣିଆ ବନ୍ଧୁବାନ୍ଧବ। ପଶଯିବେ, ବାହାରି ଆସିବେ, ଜିନିଷ ପତ୍ର ଆମେ ବି ବଢେ ଖେଳେଉ। କାମ କରିବାକୁ ପଡେ।
ଆପଣ ଯେତେ ସେ ଶାନ୍ତ ପରିବେଶ ଦରକାର। ହଉ ଟିକେ ଅଛି। କାଲିନା ପାର୍ଲର ରେ କଲେ ଅଲଗା କଥା। ଘରେ କରିବା ମାନେ ଟିକେ ଜଗିବାକୁ ପଡିବ, ବାହାର ଲୋକ ଆଲାଉ ନାହାନ୍ତି। ଭିତରୁକୁ।
ହଁ।
ଏସି ନହେଲେ କାମ କରିହବନି ଖରା ଦିନେ।
ହୁଁ।
ଚିଟିଂ ହବ ଏଇ ସବୁ ଆଉ ମେହେନ୍ଦୀ ପାଇଁ ବି ସେମତି
ଏସି ରୁମ୍ ଆମର ଆଭେଲେବୁଲ ଅଛି। ସାରେ ଯାହା ସବୁ ମେକଅପ୍ ଉପରେ କହିବେ, ମୁଁ ନହେଲେ ନେଇ ଆସିବି, କିଣିକି ଆଉ।
ସେମିତି ଆଣିଲେ ଆକ୍ଚୁଲି, ଗୋଟେ ଜଣେ ବ୍ରାଇଡାଲ ମାନେ ମେକଅପ୍ କରିବାକୁ କେହି ଯାଆନ୍ତିନି ସେମତି। କି ଚିହ୍ନା ଜଣାରେ କରିହେବ କି? ମାନେ ଯାଇଛ ଗେଷ୍ଟ ହେଇକି। ଯାଇଛି ତ ସେଠି ଜଣଙ୍କୁ ଟଚ୍ ଅପ୍ ଦେଇଦେବି। ଆପଣଙ୍କର କିଛି ସାମାନ ଅଛି? ଏବଂ ରିଲେସନ ଭିତରେ ହେବ, କିନ୍ତୁ ଏମିତି କଲ ଆପଣ ଜିନିଷ ଦେବେ, ମୁଁ ଯାଇକି କାମ କରିବି। ସେମତି କଲ ନିଆଯାଏନି। ନେଲେ ବି ଚାର୍ଜେସ୍ ରଖିବାକୁ ପଡେ ଅଲଗା।
ଆପଣଙ୍କର ସମ୍ପର୍କ ଭଲ ଅଛି ମୁଁ -
ଯୋଉ ଜିନିଷ ବି ଆଣିବେ ଯାହା ୟୁଜ ହେଲା ଯାହା ବଳିବ ନେଇଯିବେ ନହେଲେ ଆଉ ଯାହା ସବୁ ହଲ ଯେତିକି ଯାହା ବାହାରିଥିବ ଯାହା ତମେ କହିବ ସେଇଆ ଦିଆହବ ଆଉ-
ନିଜ ଜିନିଷ ଡାଇ ନିଜ ପାଇଁ ଆଣିବା ଜିନିଷ ହେଲା ଫୁଲ ହେୟାରଷ୍ଟାଇଲ ପାଇଁ ସେ କୋଉ ଟାଇପ ର ଫୁଲ ଚାହୁଁଛନ୍ତି ସେଇ ଫୁଲଟାକୁ ନିଜେ ଆଣିବେ-
ହୁଁ ହୁଁ
ଚାହୁଁଛନ୍ତି ତାକୁ ଡେକୋରେଟ୍ କରିବାକୁ ଚାହୁଁଛନ୍ତି କେମିତି ସେଇ ଜିନିଷ ଟା ଆପଣ ନିଜେ କରିପାରିବେ। ନହେଲେ ଆଉ ସବୁ ଆମେ ଦବୁ ଆଉ ଯଦି ଆପଣ ବି କହୁ ଆପ ହଲଦୀ ମେହେଦୀ କିଛି ଜୁଲାରୀ ଡିଜାଇନ ଦେବା ପାଇଁ ବି ସେଟା ବି ଦେଇହବ।
ଅଥାତ ଯେ ଯିଏ ତାହଲେ ମ୍ୟାରେଜ କରିବେ ସିଏ ତାହଲେ କଥା ହେଇଗଲେ ତମ ସହିତ ଡାଇରେକ୍ଟ ଗଟେ ତାହେଲେ ଭଲ ହବ ତାଙ୍କର କଣ ସେ କୋଉ ଭଳିଆ ଅଣାମେଣ୍ଟ- ତାଙ୍କ ପରିକା ଫୁଲ ହଁ- ସେ କୋଉ ଭଳିଆ ହେୟାରଲ ଚାହୁଁଛନ୍ତି କି କୋଉ ଭଳିଆ ମେକପ ତାଙ୍କ ଫେସ ତୋର ଦରକାର ନାହିଁ-
ହୁଁ
ତାଙ୍କର ଡିଟେଲସ ଟା ଯେତେବେଳେ ଜଣେଇବି ମୁଁ ତମକୁ କହିବି ସେ ଜଣେଇଦେବେ। ସେଇ ଅନୁସାରେ ଯାହା କହିବ ଯାହା ଯାହା ଆଣିବା ପାଇଁ ଆମେ ଆଣିବୁ ନହେଲେ ଆଉ। ତ ମେହେନ୍ଦୀ ତ ବାହାଘର ଦିନଠୁ ସକାଳୁ ସକାଳୁ ହଳଦୀ ରସମ ଟା ରହିବ ଆମର।
ହ।
ଆ ଝିଅ ବାହାଘର ଅଧିକ କାମ। ତ ତମେ ଆସିବ ନା ତମକୁ ଆଣିବା ପାଇଁ ଯିବୁ।
ନାଇଁ ଯଦି ଚାର୍ଜ ଦେବେ ମୁଁ ଯାଇକି ପହଞ୍ଚିଯିବି ନହେଲେ- ଆପଣ ଯଦି ନେବାକୁ ଚାହିଁବେ ଆସିକି ନେଇପାରିବେ। କିନ୍ତୁ ମୁଁ ଯିବା ପାଇଁ ଚା ଅଲଗା ଚାର୍ଜ ରଖିଛି-
ହଁ- ନହେଲେ ବି ହବ କିି ତାହେଲେ ଆଜିିକାଲି ତ ତେଲ ରେଟ ବହୁତ ବଢିଗଲାଣି।
ଦିନ କାମ ବନ୍ଦ କରିକି ଯାଇକି କାମ ବି କରିବାକୁ-
ହୁଁ ହୁଁ।
ବ ଖାଲି ହେୟାର ଫସ୍ ହେୟାର ରିମୁଭ୍ କରିଦେଇଥିବେ ନହେଲେ ମେକପ୍- ଧରିବନି ଯୋଉିଏ ବି ବ୍ରାଇଟ୍ ହୁଅନ୍ତୁ ସବୁବେଳେ ଫେସୟାର ରିମୁଭ କରିବା ଦରକାର।
ଓ ହୋ। ହଁ ଆମର ତ ସେ ବିଷୟରେ ତ ନଲେଜ ନାହିଁ।
ହୁଁ-
ତମେ କହିବ ଆମେ ସେଇ ଅନୁସାରେ କେହାୟର ନେବୁ ଫେସରେ ଯାହା। କହିବି ସେୟ କରିବୁନୁ- ଆମର ସବୁ ବାହାଘର ରସମ୍ ସବୁ ସାରିବେ। ବହୁତ ସାରା ରସମ ରଯାଉ ତ ବହୁତ କାମ ରହିଯିବ ଜିନିଷ ବି କିଣାକିଣି କରିବୁ।
ହୁଁ ହଁ।
ପୁଣି ସୁନା ଫୁନା କିଣିବାର ଅଛି। ଲୁଗାପଟା ବି ସପିଙ୍ଗ କରିବାର ଅଛି ଏମିତି ବହୁତ ସାରା କାମ ରହିଇଯାଉଛି ମୁଁ ବ୍ୟସ୍ତ- ତର ହେଇଯାଉଛି ଆ ଟିକେ କଥା ହେଇ ହଉନି। ଆଉ ଯାହା ହେଲେ ତ ଲେଡିଜ ମାନେ ସବୁଠି ଟାଇମ ନେବେ ନା ଲୁଗାପଟା କିଣିବାରେ ଷ୍ଟେସନାରୀ ବି କିଣିବାରେ। ଆଉ ଗୋଲଡ କିଣିବାରେ ଏମିତି ସବୁ। ଟିକେ ବହୁତ ଟାଇମ କଳ ଅଛି। ତମକୁ ମୁଁ ନିହାତି ଟାଇମ ଦବା ପାଇଁ କହିବି ନିହାତି ଅଧଘଣ୍ଟେ ଟାଇମ ନଦେଲେ ବି। ତମ ସହିତ କଥା ନହେଲେ ତମେ କେମିତି ଜାଣିବ କଣ କେମିତି। ସେ ଚାହୁଁଚନ୍ତି କୋଉ ଟାଇପ ର ମେକଅପ ଦେବା ପାଇଁ।
ଆଉଟଫିଟ କଣ ରହିବ ଟିକେ ଜଣେଇବେ ଆଗରୁ ଡେଟ କଣ ନେବେ। ଆଉ ଟାଇମ ଜଣେଇବେ ଆପଣ କୋଉ ଟାଇମ ରେ ଆମ ଷ୍ଟେଜ ଯିବେ ତା ତିନି ଘଣ୍ଟା ପୂର୍ବରୁ ଆମକୁ କାମ ଷ୍ଟାର୍ଟ କରିବାକୁ ପଡିବ, ତିନିଟା ଜିନିଷ ଜଣେଇବ ହେୟାର ଷ୍ଟାଇଲ କଣ ରଖିବେ, ସେଥିପାଇଁ ଫ୍ଲାୱାର ଆପଣ କଣ ଆଣିବେ ଆଉଟଫିଟ୍ ଆପଣଙ୍କର କଣ ଅଛି ଆଉ ମେକଅପ
ତୁମକୁ ଜଣେଇବି ତାହେଲେ କଲ୍ କରିକି ଆଉ ଏବେ ଟିକେ କାମ ଅଛି ମୁଁ ରଖୁଚି।
ହଁ।